ହ୍ୟାଲୋ।
କଣ ଏତେ ଜଲଦି ତୁ କଣ କରୁଛୁ? ଏନ୍ତି ନେ।
ହେଲା ନାଇଁ ଦିଦି ମୁଁ କଣ କାଟେ ମୋ ମାଇଁ ନହିଁଲେ ଦିଦି ମୋ ମାଇଁ ଫୋନ କରିଥିଲେ ହେଲା। ହଁ କଥା ହେଇସାରିଲି କାଟିଲି। କାଟି ସାରିଲା ପରେ ଆଉଥରେ ସାଙ୍ଗେ ସାଙ୍ଗେ ଫୋନ କଲେ ସେ ମୁଁ କଥା ହେଇଦେଲେ ଟିକେ ଆଉଥରେ ଆଉ। ଶୁଣ କଣ ହେଇଛି କହିବି ମୋ ମାଇ ମୋ ମାଇଁ କହୁଥିଲେ କି ଆଉ ଝିଅ ଆଉ ଟ୍ୟୁସନ ଟିକେ ସାଇନ୍ସ ପିଲାମାନୋନେ ଝିଅ ମାନେ କିଏ ମିଳିବ କି ଆଉ ଆମ ପୁଅ ମାନଙ୍କୁ ପଢେଇ ଥାନ୍ତେ ବୋଲି କହୁଥିଲେ? ତମର କିଏ ଅଛନ୍ତି କି ସାଇନ୍ସ ଝିଅ ମାନେ?
ସାଇନ୍ସ ର ମୁଁ କହିଲେ ହବ କାହାକୁ ହେଲେ ଗୋଟେ ଆଉ।
କହିଦିଅ ତ ଯେ ଝିଅ ପିଲାଟେ ହେଇ ଏଇ ଯୋଉ ରୁଜାଙ୍ଗୀ।
ଆଚ୍ଛା ଆଚ୍ଛା।
ଜାଣିଛ ନା ମତେ ଶୁଣ ମତେ ଫାଷ୍ଟ କହିଲେ
ହୁଁ।
ଭାଇ ଭଉଣୀ ମଲେ ମୋ-ଓ ମାମୁଁଙ୍କ ଝିଅ ପୁଅ ପଢିବେ କହିଲେ ତାପରେ ହଉ କହିକି ମୁଁ ଫୋନ କାଟିଲି। ତାପରେ ମାଇ ଆଉ ଥରେ କହିଲେ କି ନାଇଁ ଆଉ ଆଇସାସ ସହିତ ଝିଅ ସହିତ ଦିଟା ଝିଅ ପଢିବେ ସ୍କୁଲ। ଆଉ-ଉ-ଉ-ଉ ପୁଅ ସହିତ ପୁଅ ଗୋଟେ ଝିଅ ଗୋଟେ ପଢିବେ। ଦିଇଟା କ୍ଲାସର ଚାରି ଜଣଙ୍କୁ ପଢ଼େଇବେ। ଵଲେ ଝିଅର ଏବେ କେତେ ସେନ୍ ଝିଅର ସେଭେନ୍ଥ ହେଇଗଲା ନା ସପ୍ତମ ସିଏ। ବୋଇଲେ ସପ ତମ ଦି ଜଣ ଝିଅ ପଢିବେ ଆଉ-ଉ-ଉ-ଉ ଷ୍ଟାଣ୍ଡାର୍ଡ ଥ୍ରୀ ପଢିବେ ଅ-ଅ-ଅ ଦି ଜଣ ପଢ଼ିବେ ଗୋଟେ ପୁଅ ଗୋଟେ ଝିଅ।
ଆଛା ଆଛା।
ହୁଁ ତ ଯଦି କିଏ ମିଳିବ ଦିଦି ହଁ ବୋଲେ ଚାରି ଜଣ ହଁ ରୋଜି ଆଙ୍ଗି। ମୋ ମା ମୋ ମୋ ମାଇଁ ଘର
ନିଜର?
ହଁ ନା ମୋ ମାଇଁ ଘର ଯୋ ଡ୍ରେସ ସିଲେଇ ଯାଉଥିଲ ସେଇଟା ମୋ ମାଇଁ ତାଙ୍କ ଘରକୁ ଯିବି ଏବେ ବୁଝିଲ।
ଓହୋ ଯୋଉ ଆମେ ଡ୍ରେସ୍ ସିଲାଇ ଯାହା ଘରେ ଦଉଛୁ।
ହଁ। ହଁ ମୋ ମାଇଁଙ୍କର ସେ ଯୋ ବଡଟାରେ ଯ ସ୍ଵାମୀ ଚିଦାନନ୍ଦ ସରିଲା ତାର ଟେନ୍ ଦଶମ ସରିଗଲା। ଏବେ ସିଏ ପଢିବ ତାର ସରିଲା ଏବେ ସେ କଲେଜ ପଢିବ। ଆଉ-ଉ-ଉ-ଉ-ଉ ସେ ଯୋଉ ଝିଅ ନୁହେଁ ଉ-ଉ-ଉ ମ ମାନେ ସେ ମଝିଆ ଝିଅ ଆଉ ସାନ ପୁଅ ସେଇ ଦି ଜଣଙ୍କୁ ପଢେଇଥାନ୍ତେ। ଆଉ ସେ ଯୋଉ ଆଇସାର ସାଙ୍ଗ ଗୋଟେ ଆଉ ଗୋଟେ ଝିଅ ଅଛି ତ। ସେଭେନ୍ଥ କ୍ଲାସ ସପ୍ତମ ଦି ଜଣ ହେବେ। ଆଉ ମୋ ସାନ ଭାଇ ଯୋଉ ସିଏ ପଡୁଛି ତୃତୀୟ ତା ସାଙ୍ଗ ଆଉ ଜଣେ ଆଉ ଝିଅ ଟେ। ବଢିଆ ସେମାନେ ଆଉ ଦି ମ-ମ ମୋ ଭା ମୋ ଭାଇ ଭଉଣୀଙ୍କୁ ଛାଡ଼ି ଦେଲେ ଆଉ ଦି ଜଣ ଯୋଉ ସେମାନେ ବଢିଆ ପଇସା ଦେବେ ଧନୀ।
ଆଛା ମାନେ କୋଉ କ୍ଲାସଟା-ଆ-ଆ-ଆ ଅ ଯୋଉଟା ଝିଅ ଦିଟା?
ହଁ ଝିଅ ଦିଟା ସେଟା ସ ସପ୍ତମ ଗୋଟେ ଟାଇମରେ ପଢେଇବେ।
ନାଇଁ ଯୋଉ ପଇସା ଭଲ ଦିଇଟା ଦେବେ।
ସେଇଟା ଦି ଜଣଙ୍କର ସେ ଏକ୍ସଟ୍ରା ଏକ୍ସଟ୍ରା ଏକ୍ସଟ୍ରା ଚାରି ଜଣଙ୍କର ଏକ୍ସଟ୍ରା ଦିଆ ହବ ନା।
ହଁ ଚାରିଜଣ ତ ଏକ୍ସଟ୍ରା ଏକ୍ସଟ୍ରା ଦେବେ। ଦି ଜଣ ଦି ଜଣ ମିଶେଇ ମିଶେଇ ପଢ଼େଇବେ।
ଜଣେ ପଢେଇବେ ଲୋ ଜଣେ ଚାରି ଜଣ କୁ ଯାଇ ପଢ଼େଇବେ।
ଚାରି ଜଣଙ୍କୁ ପଢେଇବେ ଯେ ନାଇଁ ଦିଟା ଝିଅକୁ ଗୋଟେ ଥରରେ ପଢ଼େଇବେ ଆଉ ଦିଟା ଛୁଆକୁ ଆଉ ଗୋଟେ ଥରରେ ଅଲଗା ଅଲଗା
ହଁ। ହଁ ଗୋଟେ ଥର ଯେହେତୁ ଲା ହଁ ଅଲଗା ଅଲଗା
ଆଚ୍ଛା।
କଣ ଦୁଇ ଘଣ୍ଟା ଯାଇକି ଘଣ୍ଟାଟେ ବୁଝିପାରିଲ କି ନାଇଁ, ହୁଁ। ଦେଖ ଦିଟା ପିଲା କେ ନାଇଁ ଦିଟା ପିଲା କେ ତିନିଟା ପିଲା ହେଲେ ଯେହେତୁ ଗୋଟେ ଶ୍ରେଣୀ ସେମାନଙ୍କର ନା ସେ ଗୋଟେ ପାଟି ସାଉଣ୍ଡ ଯିବ।
ହଁ ହଁ। ଗୋଟେ ଥରରେ ସେଇଟା ଦିଟା ସରିଯିବ ସେମ୍ କ୍ଲାସ ତ ହଁ। ହୁଁ।
ଯାହା ପଇସା କେତେ ପଇସା ଚାରି ଜଣଙ୍କର ପଇସା ନେବାକୁ ପଡିବ ନା।
ହୁଁ ହୁଁ ହେଲେ ତୁ କାଇଁ ଧରୁନୁ ସେ ଯୋଉ ଛୋଟ ଛୁଆ ମାନଙ୍କୁ ତୁ କରିଦେ। ତତେ ତ ଭଲ ହବ।
ଫେର ବାହୁନିବେ ନେଟୱାର୍କ ପାଉନି ଟିକେ ସାଇଡ ଜ ନେଟୱର୍କ ପାଉନି ଦିଦି ଟିକେ ସାଇଟ କୁ ଯାଅ ହଁ ହଲୋ ହାଲୋ
ନେଟୱାର୍କ ପାଉନି ଘରେ ଅଛି।
ହଁ ଭୟସ ଭୟସ କଥା ଶୁଭା ଯାଉନି ଦିଦି।
ଆରେ
ହାଲୋ ହାଲୋ
ହଁ ହ୍ୟାଲୋ?
ହଁ ଦିଦି ଏବେ ଶୁଭା ଗଲା?
ହଁ ତତେ ଏବେ ଶୁଣା ଯାଉଛି?
ହଁ ଏବେ ଶୁଭା ଗଲା।
ହ ହୋ ହଉ ର ଟିକେ ଗୋଟେ ମିନିଟ। ନାଇଁ ନାଇଁ ଯୋଉ ସାନ ଛୁଆ ଦିଟା ତୁ କାହିଁ ପଢେଇ ଦଉନୁ?
ନାଇଁଲୋ ଯେହେତୁ ମାଇଁଙ୍କର ଯେହେତୁ ଦିଟା ପୁଅ ଝିଅ ଗୋଟେ ଥର ପଢନ୍ତୁ ବୋଲି ମାଇଁ କହୁଚନ୍ତି ବୁଝିଲ। ତ ମୁଁ କାହିଁକି ପଡେଇଛି? ନାଇଁ ନାଇଁ ନାଇଁ ମୁଁ
ପରା।
ହଁ ଯେ ମୁଁ ସେମାନଙ୍କୁ ପଢେଇବି ନାଇଁ ନିଜ ଘରେ ପଢେଇବା କଥା ନାଇଁ। ମୁଁ ସେଠି ରହୁଥିଲି ରହୁନି ଆଉ ମୁଁ ସେମାନଙ୍କୁ ପଢେଇ ଯିବିି କି?
ଓହୋ ଆଚ୍ଛା ଆ
ହୁଁ ଯେତେ ଦୂର ସମ୍ପର୍କୀୟ ପାଖକୁ ଯିବ ସେତେ ଭଲ।
ହୁଁ ହୁଁ। ଠିକ୍ କଥା।
ଆଉ ଆମ ଗାଁ ର ଜଣେ ପୁରା ଧନୀ ତାଙ୍କେ ପୁରା ଧନୀ ସେମାନେ ସେ ଝିଅ ଟା ପବ୍ଲିକ ସ୍କୁଲ ରୁ ପଢୁଛି। ମତେ ସେ ସପ୍ତମ ପଢୁଛି। ହେଲେ ମୁଁ ଚାହିଁଥିଲେ ତାକୁ ପଢେଇ ପାରିଥାନ୍ତି ଯେ କିନ୍ତୁ ପଢେଇବିନି ତାକୁ ପଇସା ପୁରା ଫୁଲ୍ ଦେଇଥାନ୍ତେ। ପୁରା ଧନୀ ତାଙ୍କେ କିନ୍ତୁ ନା ନିଜ ସେଇଟା ଉମ୍ ଏ ଯୋଉ କାନାଡା ବେଙ୍କ ସାଇ ମାନେ ପାଖାପାଖି।
ଆଚ୍ଛା।
ଯେ ସେ ଯାଉଛି ନା ନାଇଁ ଦିଦି ସେ ଟ୍ୟୁସନ୍ ଯାଉ ଯାଉଛି। ତାଙ୍କ ଘର ସାଇଡ ରେ ଯାଉଛି ଯେ, ମୁଁ ଯେହେତୁ ଚିହ୍ନା ନା ତ ମତେ ମତେ କଉଥିଲେ।
ହୁଁ।
ମତେ କହୁଥିଲେ ଯେ କିନ୍ତୁ ନାଇଁ ନିଜ ସମ୍ପର୍କୀୟ ଠାରେ ସମ୍ପ ର୍କ ଆହୁରି ବଢେଇଲେ ସେଇ ଜିନିଷ ଭଲ ନାହିଁ।
ହଁ ସେଇଟା ବି ତୋର ଠିକ୍ କଥା। ଭଲ ଅଛି ଖରାପ ଅଛି ହଁ ନାନାନା ହଁ।
ଆମ ଫୁଲବାଣୀର ହେଇଥିଲେ ମତେ କିଛି ଲାଗିନଥନ୍ତା, ଗାଁର ସେମାନେ ସମ୍ପର୍କୀୟ ସେମାନେ ଅବଶ୍ୟ ଗାଁରେ କେହି ରହୁନାହାନ୍ତି ଭୁବନେଶ୍ୱର ରହୁଥିଲେ। ଜବ୍ କରିବାରେ ପୁରା ଟ୍ରାନ୍ସଫର ହେଲା ଯେ ପୁରା ଆସିଲେ।
ଆଚ୍ଛା ଆଛା।
ନହେଲେ ତ ମୁଁ କି ଯାଉଛି ଟୁସନ ନା ମୋ ଯେହେତୁ ଗୋଟେ ଚିହ୍ନା ଥିଲି ବୋଲି ମତେ କହୁଥିଲେ ଝିଅ ଆସେ ଘରକୁ ତ କଣ ନାଇଁ ନାଇଁ ଭଲ ନାହିଁ। ଦିଦି ଯେମିତି ବି ଟିକେ ଯେମିତି ବି ଦିଦି ଟିକେ ବୁଝିଦବ ହଁ ଟ୍ୟୁସନ୍।
ହଁ ହଉ ସାଇନ୍ସ ଛୁଆ ଆକା ଦରକାର ବା?
ହଁ ସାଇନ୍ସ ଝିଅ ହେଇଥିବା ଦରକାର। ପୁଅ ମେଗାହିନ ମାଇ ଘରେ ଏବେ ମାମା ନାହାନ୍ତି ଆଉ ମା ଇ ଜଣେ ମାଇଁ ହୁଁ ଅଫିସ ଆଇବେ।
ହୁଁ ହୁଁ। କଣ କରୁଛନ୍ତି ଲୋ ତାଙ୍କର?
ମୋ ମାଇଁ?
ହୁଁ।
ମୋ ମୋ ମାଇ ଜଗୁଛନ୍ତି ଏଇଠେ ଏଇ ଯୋଉ ପଞ୍ଚାୟତ ଭବନ ରେ
ଓ ଆଚ୍ଛା ଆଛା ମାମୁଁ ମାଇ ଦିଜଣ ଯାକ ଜବ
ନାଇଁଲୋ ଦିଦି ମୋ ମାମୁଁ ମରିଗଲେ ମୋ ମାମୁଁଙ୍କର ଡେଥ ହେଇଯିବା ପରେ ମୋ ମାଇ ମୋ ମାମାଙ୍କର ଚାକିରି କରୁଛନ୍ତି।
ଓ ଆଚ୍ଛା ଆଚ୍ଛା
ହୁଁ
ଉୁଁ ହୁଁ ତାଙ୍କର ଦିଟା ଯାକ ଚୁଆ ତାରବେ
ହୁଁ ଦିଟା ଯାଉ କାର୍ମେଲ ଆଉ ଛୋଟ ଝିଅ ବଡ ଝିଅ ଟା ପଢୁଥିଲା ସ୍ଵାମୀ ଚିତାନନ୍ଦ
ଆଛା ଆଉ କଣ ତାହେଲେ
କଣ ଖାଇଲୁ ଏବେ ଆଉ ନା କିଛି ଆଉ ଖାଇନୁ
ନାଇଁ ଦିଦି ଖାଇ
ହୁଁ ହୁଁ ହଁ ମୁଁ ସେଇ ଦିଟା ଟ୍ୟସନ କାହାକୁ ବୁଝିକି କହିବି ହଁ
ଆରେ
ହଁ ହ୍ୟାଲୋ ହଁ ହଁ ଦିଦି
କଣ ଦେଖ ଦିଦି କହୁଥିଲୁ କହ
ଏଇ ଯୋଉ ଏବେ ଆମେ ଗୋଟେ ଟିଉସନ ଯାଉଛୁ ନା ତ ଗୋଟେ ଗଲେ ଆମେ ଏବେ ଯାହାଵି ଏବେ ସେ ଏଛୁ ତ ଦୁଇ ଘଣ୍ଟା ଆମେ ପଢେଇଦବା ଚାରିଟା ପିଲାର ପଇସା ଆଣିବା ଆଉ ସୁବିଧା ଅଛି କି ଦିଦି କହ
ନାଇଁ ଠିକ ଅଛି।
ଠିକ ଅଛି ପଇସା ବି ଠିକ ହଁ ଆଉ କିଛି ଅଲଗା ଟିଉସନକୁ ବି ଯିବାକୁ ପଡିବନି
ପଡିବନି ହଁ ହଉ ଦେଖିବା ବୁଝିକି କହିବି
ହଁ
ଆଉ ଯୋଉ କହୁଛୁ ଧନୀଘରଟା ଭଲ ଘରଟା ଯୋଉ ତାଙ୍କ ପିଲା ଦିଟା ସାନ ସାନ
ହଁ ସେ ସେ ଝିଅ ବି ଗୋଟେ ସେ ଝିଅ ବି ଗୋଟେ ସପ୍ତମ ପଢୁଥିଲା। ପଢୁଛି ଆଉ ଗୋଟେ ଆଉ ଗୋଟେ ଯୋଉ ଝିଅଟେ ଆଇବ ତାଙ୍କର ବି ଧନୀ ଘର ତାଙ୍କ ବା ବାପା ହେଇଛନ୍ତି ତାଙ୍କ ବାପା କଣ ଗୋଟେ ହାଇସ୍କୁଲ ହାଇସ୍କୁଲ ଟିଚର ଆଉ ତାଙ୍କ ମା ବୋଧେ ୟୁପି ସ୍କୁଲ ଟିଚର କି ହାଇସ୍କୁଲ ଟିଚର
ଆଚ୍ଛା ଆଚ୍ଛା ମାନେ ତୋ ମାମୁଁ ର ଯୋଉଡ଼ା ସେମାନେ ଅ ଦିଟା ସପ୍ତମ ଶ୍ରେଣୀର
ହଁ ହଁ ଦିଟା ଝିଅ ମୋ ମାାଇଙ୍କର ଝିଅ ଗୋଟେ ଆଉ ଗୋଟେ
ଆଉ ଗୋଟେ ଅଲଗା ଝିଅ କିଲୋ ସପ୍ତମ ଶ୍ରେଣୀର ତା ସାଙ୍ଗ ହ୍ୟାଲୋ ହାଲୋ
ହଁ ଦିଦି।
ହୁଁ କଣ ରହିଯାଉଛୁ?
କଣ ଦିଦି?
ରହିଯାଉଛୁ କଣ ଶୁଣାଯାଉନି ବୋଲି କହୁଥିଲି।
ନେଟୱାର୍କ ଟିକେ ପାଉନି ସେଇଟା ଭଲ
ଆଚ୍ଛା ହୁଁ ହୁଁ ଆଉ ଯୋଉ ଦିଟା ଛୁଆ କଣ ତାହେଲେ ଦିଟା ହଉଛନ୍ତି ସେଭେନ୍ଥ୍ ଆଉ ଦିଟା ଛୁଆ?
ଆଉ ଦିଟା ଷ୍ଟାଣ୍ଡାର୍ଡ ଥ୍ରି।
ଅହୋ ହୋ ହେଲେ ଏବେ ଯୋଉ ଜଣେ ଯଦି ଯିବ ଟ୍ୟୁସନ୍ କରିବା ପାଇଁ ଗୋଟେ ସହିତ ସେଭେନ୍ କ୍ଲାସ୍ ଛୁଆ ଦିଟାକୁ ଗୋଟେ ଥରରେ ପଢ଼େଇବ। ଆଉ ଥ୍ରି କ୍ଲାସ୍ ଛୁଆ ଦିଟାକୁ ଉ ଆଚ୍ଛା। ଏମାନେ ଦି ଭାଇ ଭଉଣୀ ସେମାନେ
ଦି ଭାଇ ଭଉଣୀ ସେମାନେ ସେମାନେ ଅଲ୍ଗା ଅଲ୍
ଆଚ୍ଛା ହଁ ବୁଝିଲି।
ହୁଁ।
ଏମାନେ ସେଭେ ତ ମାମୁଁ ତ ମାଇଙ୍କର ଛୁଆ ହଉଛି ଗୋଟେ ସେଭେନ୍ଥ କ୍ଲାସ୍ ଆଉ ଗୋଟେ ଥ୍ରୀ କ୍ଲାସ୍ ପିଲା।
ଥ୍ରି କ୍ରାସ୍ ହଁ।
ହଁ ଆଉ ଜଣଙ୍କର ସେଇ ସେଭନ୍ କ୍ଲାସ୍ ଥ୍ରୀ କ୍ଲାସ୍।
ହଁ ଅଲଗା ଅଲଗା ସେମାନେ ତାର ସାଙ୍ଗ ସିଏ ତାର ସାଙ୍ଗ ସିଏ। ସିଏ ତାର ସାଙ୍ଗକୁ ଡ଼ାକିଛି ସେ ତାର ସାଙ୍ଗକୁ ଡ଼ାକିଛି।
ହୁଁ ହୁଁ। ବୁଝିଲି। ହଉ ଦେଖିବା କାହା ଗୋଟେ କଥା ହବା ଆଉ।
ହୁଁ।
ହୁଁ ରୁଜା ହଇ ବୋଲି କୋଉଠି ପାଖରେ ନା ସେ ଭିତରେ ଆଡ଼େ କୁଆଡ଼େ?
ମୋ ଦି ମୋ ମାଇଁଙ୍କ ଘର ଦେଖିଛ ପରା।
ତ ମାଇଁ ଘର କୋଉଟା ଯୋଉ ସିଲେଇବାକୁୁ ଆମେ ଯାଉଛୁ ସେଇ ତାଙ୍କର?
ହଁ ସେଇଠି ହଁ ସେଇଠି ହିଁ ପଳେଇବ।
ଓହୋ ତ ମାଇଁର ଯୋଉ ଝିଅଟେ ପୁଅଟେ ତ?
ହଁ ହଁ।
ତ ମାଇଁର ଝିଅଟା ଏବେ ସେଭେନ୍ଥ ନା ଏଇଟ୍ ହେଲାନା?
ମୋ ମୋ ବଡ଼ ମାଇଁର ନାଇଁ ନାଇଁ ମୋ ମାଇଙ୍କର ବଡ଼ ଝିଅର ଦଶମ ସରିଲା।
ଦଶମ ସରିଲା କୋଉଟାଲୋ ତାଙ୍କର ଯୋଉ ଦୋକାନ ଦେଇଛନ୍ତି ନା ମାଧୁଗୁନ୍ଦାରେ?
ନାଇଁ ଲୋ।
ତାହେଲେ ଆଉ ଗୋଟେ ତୁ କଉ ଗୁଟା କହୁଛୁ। ମୁଁ କୋଉଠି ଆଉ ସିଲିଆକୁ ଯାଉଛି ଆଉ କୋଉଠୁକୁ ତ ଯାଉନି ମୁଁ ତ ସେଇଠିକୁ ଏବେ ଯାଉଥିଲି। ଯାହା ରୁଦ୍
ଅଞ୍ଜଳି ଶୁଣ ଅଞ୍ଜଳି ଯୋଉ ନା ନା ଅଞ୍ଜଳି ଯୋଉ ସିଲେଇ ସିଲେଇ ଶିଖି ଯାଉଥିଲା ଅଞ୍ଜଳି କ
ଓ ସିଆଡ଼େ ଆଉ ରୁଜା ବି ହଁ ହଁ ମୁଁ ବୁଝିଲି ବୁଝିଲି। ସେଆଡ଼େ ଆଚ୍ଛା ତ ହଉ ଏପଟେ ତ ରୁଜଙ୍ଗିଆଡ଼େ ହଉ ମୁଁ ତାହେଲେ ବୁଝ୍ ବୁଝିକି କି କହିବି ହା ଆମ ଓଡ଼ିଆ ମିଡ଼ିୟମ୍ ଛୁଆ ହେଲେ ହଉନି କି ପଢ଼େଇବା ପାଇଁ ଏ ଓଡ଼ିଆ ମିଡ଼ିୟମ କହୁଛି ମାନେ ସାଇନ୍ସ ଛଡ଼ା ଆର୍ଟସ୍।
ସାଇନ୍ସ। ସାଇନ୍ସ ଏକା ବୋଲି ମାଇଁ ସାଇନ୍ସ ଖୋଜୁଛନ୍ତି କାରମେଲ୍ ଯେହେତୁ ଆଇ ସି ଏ ସି କୋର୍ଷ ନା।
ହୁଁ। ହଉ ହଉ ଠିକ୍ ଅଛି ଆଉ। ମୁଁ କହିବି ଆଉ। ତୁ କଣ ହେଲା ସେଇଠି ଆଉ ରହୁନୁ? ଏ ଏ ଶୁଣ ମୁଁ କାଟିକି କରୁଛି ହାଁ।
ହଁ ହଁ।
ହୁଁ